ହାଲୋ
ଲୋ
କଣ କରୁଛ?
ଚ୍ଚାତ ଉପରେ ବୁଲୁଚି।
କଣ ଇଭିନିଂ ୱାର୍କିଂ କରୁଛୁ ନା କଣ?
ଆ ଗରମ ହଉଛି ବା ଘର ବସି ହଉନି।
ଲାଇନ୍ ପଳେଇଛି ନା କଣ?
ନାଁ ଲାଇନ ଅଛି ପବନ ବା ଫ୍ୟାନ ପବନ ବି ତାତି ଯାଉଛି।
ହୁଁ, ହୁଁ।
ନାଇନ ଏବେ ଆସିିଲଥିଲା ଆ ପା ଦଶ ମିନିଟ୍ ହେଲା
ହୁଁ, ଆଉ ତମ ଆଡେ କେମିତି ବର୍ଷା ହଉଛି।
ମା କଣ ମୋ କଥା ଯ ହଉଥିଲା ଆଗରୁ କଣ ହଉନଥିଲା ତାପରେ ରଜ ବଳକୁ ହେଲା ଏଇ ମଝିରେ ବି ହେଇଥିଲା ଏ ତିନି ଚାରି ଦିନ ହେଲାଣି ହଉନି ଯେ ଗରମ ପ୍ରବଳ।
ହୁଁ, ହୁଁ।
ଲଘୁଚାପ ଥିଲା ବାଇଶ ତାରିଖକୁ କାଇଁ ହେଲାନି?
ଲଘୁ ଲଘୁଚାପ ଥିଲା ପା ବାଇଶି ତାରିଖ ଠୁ।
ହଁ ବା କାଇଁ ହେଲା।
ହେଲାନି। ଆମ ଆଡେ ତ ସେଇଆ ଆଉ ବର୍ଷା ଏଇ ଯାହା ରଜ ବେଳୁ ଟିକେ ପକେଇ ଆଇଲା ରଜ ପରେ ପରେ ତ ଏକାଥରେ ବନ୍ଦ ହେଇଯାଇଛି ବର୍ଷା। ଆଉ ବର୍ଷା ହବାର ନାଇଁ। ଲୋକ ତଳି ଫଳି ପକେଇ ଦେଇଛନ୍ତି, ଗଜେଇ
ସେ ମାନେ ମୁଣ୍ଡ ଚିନ୍ତା କଲେଣି ଆଉ।
ହୁଁ। ଆଉ କୋଉ କୋଉ ଜାଗା ଯାଇଛ ବୁଲି ଠାକୁରଙ୍କ ଜାଗା?
ଦାସା ଯାଇଛି ତାରିଣୀ ଯାଇଛି ଆଉ ସାଇ ମନ୍ଦିର ଯାଇଛି।
ହୁଁ।
ଦେଖି ଯାଇଛି ଆଉ ଦଶହରା ବେଳକୁ ଏ ଯଉ ଲକ୍ଷ୍ମୀ ପୂଜା ଦେଖି ଯାଇଥିଲି ଢେଙ୍କାନାଳ, ସେତବେଳକୁ ହଁ, ବାହାଘର ହେଇନଥିଲା ନା କଣ ବୋଧେ ନା ବାହାଘର ହେଇଥିଲା ବୋଧେ। ଆମ ଗାଁରେ ଥିଲି ବାପ ଘରେ ଥିଲି ଇ ଯାଇଥିଲୁ ଆମ ବାହାଘର ସରିଥିଲା। ଯାଇଥିଲୁ। ହୁଁ ଆମ ଗାଁ କୁ ବାପ ଘରକୁ ଯେ ସେଇଠୁ ଯାଇଥିଲୁ ବୁଲି। ପ୍ରବଳ କେତେ ଲୋକ ଲକ୍ଷ୍ମୀ ପୂଜାରେ ମାନେ ମୁଁ ଆଉ ବୁଲିବା ପାଇଁ ଆମେ ଜାଗା ପାଇଲୁନି ରା ରାସ୍ତା ପାଇଲୁନି କୋଉପଟେ ବୁଲିବୁ ବୋଲି ବି ଆମେ ବାଟ ପାଇଲୁନି। ଏତେ ଲୋକ ଭିଡ଼ ଯୋରୁ ଛୋଟ ଛୁଆ ନା ମୋର। ହଁ ମୋ ଝିଅଟି ହେତବେଳକୁ ଛୋଟ ଥିଲା ମୋ ଭାଉଜଙ୍କ ଝି ଝିଅ ବି ସିଏ ଏଇ ପୁଅ ହେତବେଳକୁ ବି ଛୋଟ ଥିଲା। ଆଉ ଆମ ଏପଟ ସାଇର ଏପଟ ଯାହର ଯା ଆ ଆ ଯାଇଥିଲେ ଦିଜଣ ଭାଉଜ ଯେ ତାଙ୍କ ଛୁଆ ବି ସବୁ ଛୋଟ ହେଲା ଆମର ମାନେ ଚାରି ଆମ ଚାରି ଜଣଙ୍କର ନଣନ୍ଦ ଭା ଭାଉଜ ଚାରିଜଣ ଯାକର ଆମର ଏକା ଆଗ ପ ଛ କିନା ହେଇକି ଗୋଟେ ବର୍ଷରେ ଛୁଆ। ଆଉ ଉ ଉ ଉ ଯାହା ଆଉ ବୁଲିବୁ ଛୁଆଙ୍କୁ ନେଇକି ନା ଆଉ। ଯାହା ହଇରାଣ ହେଇଚୁ ତା ସାଙ୍ଗ କୁ ମୋ ଉପର ଭଉଣୀ ମୋ ଉପରେ ଯିଏ ଯୋଉ ଭଉଣୀ ତାଙ୍କ ଶାଶୁକୁ ସେ ନେଇକିନି ଯାଇଥିଲେ ବୁଢ଼ି ଲୋକ ତାକୁ କହୁଚୁ ଆମେ ନେନି ନା ନାଇଁ ସେ ଯିବେ କହୁଚନ୍ତି ଯାଆନ୍ତୁ। ହଇରାଣ ହେଇକିନା ଯେ ଆଉ ଘଣ୍ଟେ ଖଣ୍ଡେ ବୁଲିଲୁ ପଳେଇଆଇଲୁ ମନ କିଛି ଆଉ କିଣାକୁଣି କଲୁନୁ କି କିଛି ଖାଇଲୁନୁ ମନ ଛାଡ଼ିଗଲା। ଆଉ ବୁଢ଼ି ଲୋକକୁ ନେଇକିନି ତମେ ବୁଲି ପାରିବ।
କେ ତଥାବି କେତେ କଣ ମେଢ଼ ହୁଏ ହେଇଠି?
ମେଢ଼ ତ ଅ ଅ ଅଗଣିତ କହିବାକୁ ଗଲେ ଗଣି ପାରିବନି ଏତେ ମେଢ଼ ହୁଏ ଯେ ଯୋଉ ମାନେ ସବୁ ଗଳିରେ ଗୋଟେ ମେଢ଼ ଯୋଉ ଗଳିରେ କଣ ଗଳିରେ ତିନି ଚାରି ମେଢ଼। ରାସ୍ତାରେ ତମେ ଖାଲି ଯିବ ଖାଲି ମେଢ଼ ସାଇଟ୍ ରାକରେ ମେଢ଼ ପ୍ରବଳ।
ହୁଁ।
ହଁ ତଥାବି ଇ ଇ ଏଁ ଛଅ ଅଁ ଅଁ ପର ସା ଶହେ ଉପରକୁ ବ ଅ ଅ ମୋ ଅନୁମାନିକ ମୋ ଉପରେ ହେମତି ଠିକ୍ ସେଇଆ କରନି ଆମ ଅନୁମାନିକ ଶହେ ଉପରକୁ ହେଇପାରେ।
ହୁଁ।
ମେଢ଼। ଆଟା ବୁଲ ବଣ ମଣିଷ ଅ ଅ ଲାଇଟ ମାନେ ଏଇ ଯୋଉ କରିଦିଅନ୍ତି ନା ହଁ ସବୁ ପୂଜା ଇଏ ରାକରେ ଡେକୋରେସନ କରନ୍ତିନି? ଆଁ ବଣ ମଣିଷ ଆଉ ଅସୁର ସେଇ ଇଲେକ୍ଟ ଦ୍ଵାରା ସବୁ ଇଏ ଏଁ ଏଁ ଏଁ ସଜେଇ ଦିଅନ୍ତି ରାସ୍ ତା କାନ୍ଥରେ କ କରିଥିଲେ।
ଗେଟେ ଗେଟେ ବନାନ୍ତି ବଡ଼ ବଡ଼ ଗେଟେ ସିଏ ତ ପୁରା ଯାକଜମର ହୁଏ। ଲାଇଟି ଯେ ଦୁନିଆ ଲାଇଟି ହୁଏ।
ହୁଁ ପ୍ରବଳ ଲାଇଟି।
ମାନେ କହିବାକୁ ଗଲେ ଦିନ ତ ସେମାନେ ଆଉ ପୁରା କୁ ଆଉ ସେଟା ସେ ସେଇ ଲକ୍ଷ୍ମୀ ପୂଜା କୁ ଆଉ ସ ମାନେ ରାତି ବୋଲି ଗୋଟେ ଜିନିଷ କଣ ଜଣା ପଡ଼େ। ଲାଇଟି ଲାଇଟି ଲାଇଟି ଲାଇଟିରେ ଯୁଆଡ଼େ ତ ଯିବ ଲାଇଟି ଯୁଆଡ଼େ ଯିବ ଲାଇ
ହଁ।
ବସ କୋଉ ମେଢଟା ସବୁଠୁ ଭଲ ହୁଏ?
ବଜାର ପଟେ ମୁଁ ଏଇଟା କଣ ଗୋଟେ ବଜାର କହନ୍ତି ମ ସେଇ ମେଢ଼ଟା ସବୁଠୁ ଭଲହୁଏ। ଢେଙ୍କାନାଳ ର ଏଇ ଯୋଉ ଇଆଡୁ ଗଲା ବେଳକୁ ଫାଷ୍ଟ ମେଢ଼ଟା।
ହଁ, ହଁ। ଆଉ କୋଉ କୋଉ ଜାଗା ଯାଇଛନ୍ତି?
ହଁ, ହଁ ଆଉ। ହଁ ଯାଇଥିଲୁ କାଲି ଯାଇଥିଲୁ। ତାରିଣୀ ଯାଇଥିଲୁ, ଏଇ ହଁ ବାହାହେଲା ପରେ ଯାଇଥିଲି, ଅଭିୟାରୀ ବେଳ ବି ଯାଇଥିଲି। ତାରଣି, କପିଳାସ, ସାଇ ମନ୍ଦିର।
କପିଳାସ କଣ ପାହାଚ ପାହାଚରେ ଯାଇଥିଲ ନା ବାରବାଙ୍କରେ ଯାଇଥିଲ?
ନାଇଁ ଆରବାଙ୍କରେ ଯାଇଥିଲୁ ଭାରି, ଗାଡିରେ ଯାଇକି ଗଲୁ ପୁରା ଡାଇରେକ୍ଟ ଉପରକୁ। ପାହାଞ୍ଚରେ ଗଲେନି ବା କହିଲେ ନାଇଁ ପାହାଚରେ ଉଠି ପାରିବେନି। ତାପରେ ମୋର ମୋ ଧରମ ନାନୀ ଜଣେ ଅଛନ୍ତି, ତାଙ୍କ ହଁ ଝିଅର ଶାଶୁ ଯାଇଥିଲା ସେ ଟିକେ ମାନେ କଣ କହିଲ ଚାଲି ପାରନ୍ତିନି
ହୁଁ।
ସେଥିପାଇଁ ମୁଁ ନେଇକିନା ପଳେଇଲେ ବାର ଯାଉ ବାର ବାଙ୍କରେ ଆଉ ନା କୁହନି କୁହନି ଗୋଟେ ମାନେ କଣ କହିଲ ଆମେ ଯେମିତି ଗାଡିରୁ ଓହ୍ଲେଇଛୁ ସେ କଦଳୀ ନେଇଥିଲୁ ମାନେ ତାଙ୍କ ଆମ ସାଙ୍ଗ ଧରମ ନାନି ତା ଝିଅର ପୁଅର ଚୁଟି ପକେଇବା ପାଇଁ ଯାଇଥିଲା।
ହୁଁ।
ସେ ନେଇଥିଲା ଭୋଗରାଗ କଦଳୀ ଦିଡଜନ ହରିକା ନେଇଥିଲା। କଦଳୀ ଦିଡଜନ ଧରିକିନା ତ ହଁ ଆମେ ଯଷ୍ଟ ତ ଗାଡିରୁୁ ଓଲାହାଁ ଇଚୁ ମାଙ୍କଡ ଅଛନ୍ତି ଯେ ପଲିଥିନ ଶହ ଏକାଥରେ ଟେକିନେଲା ଛଡେଇ ନେଲା ଏଇ ମୋ ଧରମ ନାନୀ ତା ଜଇଁଠୁ, ପୁରା ଧରିକିନା ଆଉ ନାଇଁ ସେ ପୁରା ତୀଖକୁ ପଳେଇଲା ଧରିକିଁ
ହୁଁ।
ତୁ ଆମେ କହିଲୁ ପୁଣି କଣ କରିବା ଭୋଗରାଗ ପୁଣି ଏଠୁ ଆଉଥରେ କିଣିଲୁ। ମୁଁ କହିଲି ଏଇନା କିଣନି ଯାଇକିନା ଠାକୁରଙ୍କ ସ୍ଥାନ ମନ୍ଦିର ପାଖରେ ଯୋଉ ଦୋକାନ ସେଇଠୁ କିଣିବ ଏଠୁ କିଣିଲେ ଆଉ ନେଇପାରିବାନି ସେ ଭୋଗରାଗ ଯାହା ଥିଲା ପଲଥିିନୀ ଦିଟା ପଲଥିନୀରେ ଭୋକ ନେଇଥିଲୁ ଗୋଟେ କଦଳୀ ଆଉ ଅନ୍ୟ ଭୋଗ ଗୋଟାରେ ସେ ତ ସବୁ ଧରିକିନି ପଳେଇଲେ ହେଟୁ ପୁଣି ସେଠୁ ଆଉ ଥରେ ଡବଲ କିଣିଲୁ ତାପରେ ସେଠୁ ଗଲୁ, ସେଠୁ ତା ତାକୁ ହଁ ପୁଅର ଚୁଟି ପକେଇଲୁ, ଆଡେ ବୁଲାବୁଲି କଲୁ ଯାଇଥିଲୁ ସେଟା କଣ ମ ସୀତା ଏନ୍ତୁଡ଼ିଶାଳ। ସାଙ୍ଗ ଯାଇଥିଲୁ ହୁଁ ଦେଖିବାକୁ ଯେ ଯଷ୍ଟ ଆଉ ଅଳ୍ପ ବାଟ ଥିଲା। ଆଉ ଗଲେନି ପଳେଇଆ ଆସିଲ ଅଧବାଟରୁ ମୁଁ କହିଲି ମୁଁଣ୍ଡିକି ଆସିଲ ଆଉ କଣ ପାଇଁ କଣ ଯିବାନି ତାହଲେ ଆଉ ଟିକେ ଯାଇକି ଆସ ନାଇଁ କଲେ ଫେରିଆଲୁ ଯେ ପଳେଇ ଆଲୁ ଆଉ ଆଉ ଅଳ୍ପ ବାଟ ଥିଲା ହାଫ ମାନେ ତଥାବି ଆଉ ହାଫ କିଲୋମିଟରଠୁ କମ ଥିଲା ଆଉ
ଏ ଶହେ ଦ ଦୁଇଶହ ତିନିଶହ ମିଟର।
ହଁ ହ ଓ ଫେରି ଆଇଲେ। ଗଲେନି ଯେତେ ଡାକିଲୁ ମୁଁ ଡାକିଲି ମୋ ଧରମ ନାନୀ ବି ଡାକିଲା କହିଲେ ଚାଲ ଯିବା ନା ହେଲାନି ପଳେଇ ଆସିଲୁ ଫେରିକି ନାଁ ଆଉ ଦେଖିପାରଲୁନୁ ଆଉ ସିଧାସଳ ସାଳଟା ଖିଲୁନୁ ହେଠୁ ଆସିକିନା କପିଲାସରେ ହେଠୁ ଦର୍ଶନ ଦୁର୍ଶୁନା କରିକିନା ଗଲୁ କୋଉଠି କହିଲ ସାଇ ମନ୍ଦିର।
ହୁଁ।
ସାଇ ମନ୍ଦିର ଗଲୁ ଯେ ସେଠେ ପ୍ରସାଦ ଖାଇଲୁ ସେଠି ବରାଦ ଦିଆ ହେଇଯାଇଥିଲା ଯେତେ ଜଣ ଯାଇଥିଲୁ ଦଶ ବାର ଜଣ ଯାଇଥିଲୁ ସେଟେ ବରାଦ ଦିଆ ହେଇଯାଇଥିଲା କୁହା ହେଇଯାଇଥିଲା ଟିକେଟ କରାହଇ ଯାଇଥିଲା ଯେ ହେଠେ ଯାଇକି ପ୍ରସାଦ ଦର୍ଶନ କଲୁ ସାଇ ମନ୍ଦିରରେ। ଟାଇମରେ ଦର୍ଶନ କରିକି ପ୍ରସାଦ ହେଠେ ଖାଇଲୁ ଖାଇକି ରହିଲୁ। ଆସିଲୁ ସେପଟେ ଢ଼େ ଏପ ଗଲୁ ଏପ ଏପଟ ଦେଇକିନା ଭୁବନ ପଟ ଦେଇକିନା ଆସିଲୁ ଢେଙ୍କାନାଳ ପଟେ ଦେଇକି ଆଉ।
ହୁଁ ହୁଁ ଢେଙ୍କାନାଳ ତ ସାଇ ମନ୍ଦିର ଦେଇକି ଆଇଥିବ ତାହେଲେ
ହଁ ସାଇ ମନ୍ଦିର
ଢେଙ୍କାନାଳ ହୁଁ ଏବେ ଗୋଟେ କଣ ଢେଙ୍କାନାଳ ଗନ୍ଦିଆ ନାଇଁ ନାଇଁ ଆମର ଅନୁଗୁଳ ଢେଙ୍କାନାଳ ମଝିରେ ଗୋଟେ ଭଲ ଜଗନ୍ନାଥ ମନ୍ଦିର ତିଆରି ହେଇଛି। ଫେମସ୍ କରିଛନ୍ତି କାଳେ।
ଜାଣିଛ ନା ଜାଣିନ? ମୁଁ କହିଲି ଆମର ଢେଙ୍କାନାଳ
ହଁ ହଁ ସହେଇଟା ହେଇ ହେଇଟା ହେଇ
ସେ ମନ୍ଦିରକୁ ସେଇ ମନ୍ଦିର ଆଡେ କଉଦିନ ଯିବା ଯିବାର ପୋଗ୍ରାମ କରଚନ୍ତିନା କରିନାହାନ୍ତି?
କ କରିନୁ ଏ ତ ଇଏ ଆମର ଟିକେ ଆମଁ ଜେତେବେଳେ ଅବିଆରି ଥିଲି ଯେ ଯାଉ ସେଇଠି ଯାଇଥିଲି ଆଉ ବାହାଘର ପରେ ଇ ମୋ ନଣନ୍ଦ ମୋ ଦେଢଶୁର ଘରିକା ଥିଲେ ବୋଲି ଯାଇଥିଲୁ। ଆଉ ଇଏ କୋଉଠିିକି ନହ ପୁରୀ ଗୋଟେ ଜାଗା ଜାଗା ଦେ ଜଗନ୍ନାଥଙ୍କର ଦର୍ଶନ କରିପାରୁନି ଯିବା ବଲେ ଶୁଣୁନାହାନ୍ତି ଆଉ ସିଏ ନେବେ କାଇଁ କିଏ ବାହାରିଲେ ଯଦି ଏ ପ୍ରୋଗ୍ରାମ ହେ
ଜଗ ଜଗନ୍ନାଥ ଧାମ ମୁଁ ଥରେ ଦିଥର ଯାଇଛି।
ଧାମକୁ
ଯେତବଳେ ମାନେ ପ୍ଲେନ୍ ଟାଇମରେ ଆମେ ଯାଇଥିଲୁ ସେତେବେଳେ ବ୍ୟାରିଗେଟ ଫ୍ୟାରିଗେଟ କିଛି ନଥିଲା। ଏ ଆରାମରେ ଯାଉଥିଲୁ ଖାଲି ଯାହା ଆମର ଯୋଉ ଯୋଉ ଆମର ଗେଟ୍ ଗେଟ୍ଠୁ ଟିକେ ଭିଡ଼ ହୁଏ। ତାପରେ ଉଁ, ଭିତରକୁ ପଶିକି ଆରାମରେ ଦର୍ଶନ କରିକି ଲୋକ ଆସନ୍ତି। ଏବେ ସବୁ ବ୍ୟାରିଗେଟ୍ କ କରିଦେଲା ତିନ ତିନି ଟା ବ୍ୟାରିଗେଟ, ତେରମା ବ୍ୟାରିଗେଟ ଦେଇ ଦେଇ ଦେଇ ଦେଇ ଗଲା ବେଳକୁ ତୋମକୁ ତିନି ଘଣ୍ଟା ଚାରି ଘଣ୍ଟ ନାଗିିଯିବ ଜଗନ୍ନାଥ ପାଖରେ ପହଞ୍ଚୁ ପହଞ୍ଚୁ। ମାନେ ମନ୍ଦିର ଭିତରେ ପ୍ରବେଶ କରିବାକୁ ହେଲେ ତିନ ଚାରି ଘଣ୍ଟା ଲାଗିଯିବ ତୋମକୁ।
ତାପରେ ସେଠି ପହଞ୍ଚିିନଥିବ ସିଏ ଆମର ଯୋଉ ପଣ୍ଡା ମାନେ ଅଛନ୍ତି।
ହୁଁ।
ସିଏ ଚାଲ ଚାଲ ଚାଲ ଚାଲ କହିକି ତଡ଼ି ଆଣିବେ। ହେଇଗଲା ସରିଗଲା ସରିଗଲା। ମାନେ ସେଠି ଯେ ଲୋକ ସ-ଅ-ଅଜସ୍ର ଲୋକ ନା।
ହଁ।
ତୋମେ ଯଦି ଠିଆ ହେଇକି ଦେଖିବ ଆଉ ପଛ ଲୋକ ରହିଯିବେ ନା। ତୁମେ ସେ ମାନେ ଆଗକୁ ଆଗୁ ଆଗକୁ ଆଗୁ କୁ ଉଁ, ବଢେଇ ଦେବେ, ଆଗକୁ ଆଗକୁ ଚାଲ ଆଗକୁ ଆଗକୁ ଚାଲ।
ହୁଁ।
ହଉ ରଖୁଚି।
ଆଉ